ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
କେଉଁଠି
ଏ ଅଛି
ଓହୋ ଆଉ
ଆଉ ହଁ ଭଲ ତ ଭଲ
ଆଉ ଆଉ କଣ କହୁଛୁ କହ
କୋ ଗାଁର ଡେଭଲପ ହେବ ଆମ ଗାଁର ଅବନତି ଚାଲଚଛି ଦେଖିଲା ବଳକୁ ଫ୍ର ର ସବୁ କାମ ଫାମ ହେଲା ଭଲ ମନ୍ଦ କାମ ହେଲା ତାଙ୍କର ଆଉ କଣ ଆଉ ଆମର ଗାଁ ଖେଳକୁଦ ଯୋଉ ହଉଥିଲା ଗୋବୁଣ୍ଡିଆ ପଡିଆରେ ସେ ପଡିଆରେ ଖେଳ ସେଠି ଯାତ୍ରା ହେଲା ଯେ ପଡିଆ ପରେ୍ରା ଯାତ୍ରା ମାନେ ତ ଯାତ୍ରା ପୁରା ପଡିଆ ଯାତ୍ରା ହେଇଗଲା। ପଡିଆ ପୁରା ଅଶିଳା ହେଇଗଲା ତାପରେ ବି ଆମର ଭଲି ଖେଳୁଥିଲୁ ଆମର ଯୋଉ ପୂଜା ଆମେ ଦେଖିନ
ହଁ ହଁ ହଁ
ସେଠି ମାଟି ଫାଟି କରିବା ତାରିଣ ଠାକୁର ବୋଲି ସେଠି ଜାଗା ସେଠି ଆଉ ଖେଳୁ ପୂଜା ପଡଆ ପାଲା ଫାଲା ଦେଖିଛୁ ସ ଫେମସ
ହଁ
ସେଠି ପୁଣି ମାଟି ପଡିଆ ଯଦି କାମ ହବ ବ ସେଠି ମାଟି ବାଡା ସର୍ବାଣୁ ଖେଳିବାରୁି ଆମେ ସେ ଗୋବଣ୍ଡିଆ ପଡିଆ ସେ ମୁଚା ମୁଚାରେ ଖେଳୁଚୁ ଆଉ କରି ହଉନି କାଁଭା ବର୍ଷା ବର୍ଷା ନହେଲେ ଖେଳକୁଦ ହଉଛି
ହଁ
ଆଉ
ଆଉ କଣ ଖବର ସୁ ଭଲ ଅଛ ତାହଲେ
ହଁ ଭଲ ଆଉ ଦେଖେ ଗୋଟା କାମ ମୁଁ ଆଇଛି ଗଟା କି ଆମର ଗୋଟେ କଣ କହିଲି ଆମର ପାଣି ଫାଣି ହେଇଯାଇଛି ଭଲ ମନ୍ଦ ଗାଡିଆର ତାଙ୍କ ଗାଁ ରେ ଗାଡିଆ ଖୋଳା ହେଇଥିଲା ଗଡିଆରେ କିଲ ଗାଧା ମାଛାଯାକ ଛାଡ଼ିବା ବୋଲି ମାଛ ଯାକ ଛାଡ଼ିଲୁ ପୁଣି ଭଲ ମନ୍ଦ ଏଠି ଲତା ଫତା ହେଗଲା ତାକୁ ଆମେ ଗାଧେଇଲ ବେଳେ ସଫା କରୁ ଆଉ ତମେ ଗାଧନୁ ସଫା ହଉନି ତାପରେଉ ପଏଣ୍ଟ ଯୋଉ ଆଇଛି ଯୋଉ ଆମର ପଏଣ୍ଟା ଯୋଉଟା ସେ ଟାଇମରେ ପଏଣ୍ଟଟା ଯୋଉ ବିଲେଇ ଯୋଉ ଦେଲା ସେଇଟା ଯଦି ସବୁ ବିଲେ ତା ଦିଟା ତା ବିଲ କତିରେ ଗୋଟେ ତା ଗାଡିଆ ଆଗରେ ଗୋଟେ ସେମିତି ଯଦି ଆମ ଗାଁ ଲୋକ ସବୁମାନେ ମିଶିକି ହଁ ଭଲ ଭାଇ ଭାଇ ଭାଇ ଭାଇ ଭାଇ ଭଉଣୀ କି ଭଲ ମନ୍ଦ ଯିିଏ ଆମ ବନ୍ଧୁବାନ୍ଧବ କରିପାରିବା ଯଦି ଆମ ଗାଡିଆକୁ ଯଦି କୁହନ୍ତେ ରଖିବାକୁ ସେ ହୁଅନ୍ତାନି।
ହ ହଁ ହବନି କଣ ଅଛି।
ଇଏ କହିବା ଦରକାର ଇଏ ତ କେହି କହିବେନି ଆଉ ତମେ କହିଲେ କଣ ହବ ସମସ୍ତେ କହିବା ଦରକାର ନା ଆଉ। ସମସ୍ତେ କହିବା ଦରକାର ନା ଆଉ ଜଣେ। ଦଶ ଜଣ ଯୋଉ କଥା କହିବେ ସେଇଟା ହବ ନା ଆଉ ଜଣେ କହିଲେ କଣ ହବ। ସେଇଆକୁ
ଆ ଆମ ଗାଁରେ ଏବେ ଦିଟା କାମ ମାନେ ଇଏ ହଉଛି ମାନେ କଣ କହିଲୁ ଦିଟା କାମ ମାନେ ଏବେ ଆ ଦୁ ଜରୁରୀ ହେବା ଦରକାର। କୋଉଟା କୋଉଟା କହିଲୁ ଗୋଟେ ହେଉଛି ପୂଜା ପଡ଼ିଆ ସେଇଟା ମାନେ ଭଲକି ହେଇଯିବା ଦରକାର ଓପ ଉଁ ସମାନ।
ହେଲା ସମାନ ହେଇ କଂକ୍ରିଟ ଫକ୍ରିଟ୍ ହେବା ଦରକାର।
ହୁଁ।
ହେଲା ଆଉ ଗୋଟେ ହଉଛି ଯୋଉ ଏଠି ଯୋଉ ଖେଳ ପଡିଆ ଖେଳ ପଡିଆ ମପା ହେଇ ବାହାରିଗଲେ
ଆରେ ସେ କଥା ନୁହଁ ମୁଁ ଖେଳ ପଡିଆ କଥା କହୁନି ମୁଁ କହୁ ଦେଖ ପୁରା ଗାଁରେ
ଆରେ ଖେଳ ପଡିିଆ ପାଇଁ ଖେଳ ପଡିିଆ ପାଇଁ ତିନି ଲକ୍ଷ ଟଙ୍କା ଆଇଛି ବୁଝିପାରିଲୁ।
କେତେ କିଏ କହିଲା?
ଆରେ ସେ ସେପଟେ ଯୋଉ ଫୋ ଲେଖିକି ଫଟୋ ଉଠେଇ ନଥିଲେ
ହଁ।
ହଁ ସେ ତିନି ଲକ୍ଷ ଟଙ୍କା ସେ ମାଟି ଫାଟି କଣ ପାଇଁ ପକେଇଲେକି ସେଇ ଯୋଗୁ।
ସେ କଥା ନୁହଁ ଗୋଟା ଗାଡିଆ
ତାଙ୍କର ଯୋଉ ଇଏ କା ଏ କେଉଁ କାର୍ଡ଼ରେ ହେଟା ଆସିବ ବିଲ୍? ହଁ ଜବ୍ କାର୍ଡ଼ରେ ବିଲ୍ ଆସିବ। ଫଟୋ ଉଠେଇ ଛାଡ଼ିଲେ ସେଇ ଯୋଗୁ ସେଇ ଯୋଗୁ ଭଳିଆନା ଯେ ସି ପି ପୁରେଇନଥିଲା ଯୋଉ ସେ ଯୋଉ
ଆମ ପଡିଆର ଚଛ କେ ଆମ ପଡ଼ିଆ ର ଟ୍ ଯେଉଁ ରୋଲର ଫୋଲର ପଶି ଭଲମନ୍ଦ ଗ୍ରେଟର ଫେଟର ସମାନ ହେଇଯାଇଥିଲା। ପଡିଆ ଯେତେବେଳେ ଯୋଉ ଯାତ୍ରା ପଡିଆ ହେଲା ଯାତ୍ରା ହେଲା ତା ପୂର୍ବରୁ ବି ବର୍ଷା ଦିନ ଶୁଣୁ ଅଫସିଟ ଆମ ପଡିଆରେ ଖେଳ ହୁଏନା। ତଥାପି ବି ଯୋଉ ଯାତ୍ରା ଫାତ୍ରା ହେଲା ଭଲ ମନ୍ଦ ସେ ପୁରା ଗ ଯୋଉ ଟେଣ୍ଟ ଫେଣ୍ ବାନ୍ଧି ଦେଲାପରେ ତା ଭିତରେ ଏମତି ଆମର ଯାତ୍ରା କଲେ ଇଏ କଲେ ବର୍ଷା ଫର୍ଷା ହେଇକି ତା ଭିତରେ ପୁରା ଇଏ ହେଇଗଲା ଆଉ।
ହସଲେ ହବ ଆଉ ସେ ନ୍ ମଝିରେ କଣ ଯୋଉ ଦେବ ଦେବ ତାରା ଆଇ। ଲା କହିଲା ଚାରିଖର ଇଏ ଗଛ ଲଗେଇଦବା ଯୋଉ ଦେବଦାରୁୁ ଗଛ। ଦେବଦାରୁ ଗଛ କଣ କିନ୍ତୁ ଯାଗା ଜାଗା ମପାହେଲେ ତାକୁ ଲଗାନ୍ତୁ। ଜାଗା ମପାହୋଉନି ଲଗେଇବୁ ଜାଗା ମପାହୋଉନି ବଲ୍ ଫଲ ବାଜିବ ଗଛରେ।
ହୁଁ।
ହଁ ଆଉ କଣ ଯଉ ପଡ଼ିଆଟା ତ ମେଡିକାଲ ତ ହୋଉଛି ସେପଟକୁ ଗୋଟେ କଣ ପୋଷ୍ଟ ଅଫିସ୍ ନା କଣ ହବ।
ହୁଁ ହୁଁ ଭଲ ଏକର ହେଇଗଲେ ଭଲ ନା ଆମର ଗାଁ ଲୋକ କି ଭଲ ମନ୍ଦ ବନ୍ଧୁ ବାନ୍ଧବ ଭାଇ ବି ଭାଇ ଦେଖ ତମର କିଏ ରିଲେଟିଭ କି ଭାଇ ଭାଇ ଭଉଣୀ କି ଭଲମନ୍ଦ ବନ୍ଧୁବାନ୍ଧବ କି କାହାର ରଟା କଣ ପାସ୍ ଦରକାର ତମେ ଏଇଠି କହିଲେ ପାସ୍ କରିଦେବି ଏଇଆ ଆଉ।
ହଁ ନା ନିଜର ବି ଦରକାର ହେଲେ କହିବି ପାସ୍ କରିଦେବେ ଏଇଠି ହୁଁ।
ଶୀତ ଆସିଲି ଏଇଭଳି ଆଉ କଣ ଆଉ ଆମର କଣ କହିଲୁ? ଆଉ କୁଆଡେ କକୁ ଫିଷ୍ଟ କରିବା କାଲି କଣ କହୁଛ ସବୁ ଯଉ। ସାନ ଗଡୁ ହରିକା ସିମୁନଆ ହରିକା କଣ କହୁଛ କର ନା କରାନି
ହଁ ସିଆ କହୁଛି କଣ ମଟନ ଉପରେ ଏବେ କଥାତା ଆଉ।
ନା ନା ମଟନ କର ନେଇି ବିରିୟାନୀ କାଲି କରିଦବା ହେଲା ବିରିୟାନୀ କରିଦବା। ପାଞ୍ଚ ଛ ପାଞ୍ଚ ସାତଣ ପାଞ୍ଚ ଜଣ ଗୁଡ଼ୁ ଲଗି ଯଦି କହେ ଆସିବେ ରୋଷେଇ କରିଦେବ। ସି ତା ଜ କରିବ ଗୁଡ ଭାଇ ରୋଷେଇଆ।
ଉଁ କାଲି ଚାଲନା ବିରିୟାନୀ ଖାଇକି ଆସିବା। ହଁ ଖାଇଦେଇ ପଳେଇଆସିଵା ସେଠୁ କଣ ଅଛି ସେଥିରେ। ଗାଡି କଣ ଦରକାର ସେଇଠି ଖାଇବା ଏଇଠି ଯଉ ତା।
ଓ କମ୍ପୁଟର ରୁ ଆଇଲାବେଳେ ଯୋଉ ଗୋଟିଏବେଳେ।
ହଁ ଯ ଆଗରେ ଗୋଟେ।
ସେ ସେ କହୁଚି ଶହେ ତିରିଶ ଟଙ୍କା ନବ।
ଆଉ ସେପଟେ ଯୋଉ ମୁସଲିମ ଟା କରିଛି ମୁସଲିମ ପାଖରୁ ଖାଇବା ମୁସଲିମ କତିରେ ଖାଇବା?
ମୁସଲିମରେ ଶହେ ଟଙ୍କା। ମାଉ କଣ କହିଲ ତା କରେ ଖାଇଲେ କଣ କହିଲୁ ସେ ଏକ୍ଟ୍ରା ରାଇସ୍ ଦବ ମୁସଲିମ ଦବ କି ନାହି ମୁଁ ଜାଣିନି।
ଓ ତା କତିରେ ହଁ ତିରିଶ ଟଙ୍କା ନଉ। ଆଉ ଥିବନା ଘରିକାଙ୍କୁ ପଚାରିବା ଖାଇବା ଆ ଯଉଠି ଭଲ ଲାଗିବ ସେ ଅଣ୍ଡା ଦବ ନା?
ଅଣ୍ଡା କେହି ଦଉନାହାନ୍ତି ନୂଆଟା।
ଅଣ୍ଡା କେହି ଦଉନାହାଁନ୍ତି ଆ ଅଣ୍ଡା ଦଉନାହାଛି ମଜା କି ଆଉ।
ହଉ ଯଯେ କରିଆପ କରିବା ନା କାଲି ଆମେ ଯଉ କମ୍ପୁଟର ତମେ ଯଉ ଯା କମ୍ପୁଟର ଶୁଣୁ କମ୍ପୁଟର ଯଉ ଶୁଣୁ
ଆମର ଏପଟେ ହେଉଛି କଥା ହେବା କାମ ଏଇଟା ଗୋଟେ ତମେତ ଏଠିକ ପଳେଇ ଆସିବ କରିବ ହେଠି କିଏ?
ମୁଁ ସେଇ କଥା କଣ କହୁଛି କହିଲୁ କାଲିଆମେ କମ୍ପ୍ୟୁଟର ଯଉ ଯିବା କାଲି ଆମର କଣ ଅ ପ୍ରାକ୍ଟଟିକାଲ ନା ଥିଓରି ତମର? ପ୍ରାଟିକାଲ ଅଛି ପ୍ରାଟିକାଲ ଅଛି ଆମେ କାଲି ଜି ସାଢ଼େ ଦଶଟା ସାଢ଼େ ଦଶଟା ବେଳକୁ ସାଢେ ଦଶଟା ନୁହୁଁ ଆମେ ସେଇ ସାଢେ ନଅଟା ବେଳକୁ ଯିବା। ନା ପ୍ରାକ୍ଟିକାଲ ଟା କରିଦବା ପ୍ରାକ୍ଟିକାଲ କରି କାରି ଦେଇକି ରହିଲା ରାହିକି ଏକାଥରେ ସାଢେ ବାରଟାରେ ବାହାରିବ ତାମାନେ ବାରଟା ଗୋଟେରେ ବିରିୟାନୀ ବାହାରୁଛି ସାଢେବାର ଟା ଗୋଟିଏରେ ଏକାଥରେ ଖାଇକି ଆସିବା ଆଉ।
ଗୋଟିଏ ବେଳୁ ଆସିଲା ବେଳକୁ ବହୁତ?
ମୁଁ ନହେଲେ କଣ କହୁଛି କହିଲ ମୁଁ ନାହେଲେ କଣ କହୁଛି କହିଲ? କାଲି ଆମେ ଏକାଥରେ ସାଢେ ବାରଟାବେଳେ ମାନେକଣ କହିଲୁ ପ୍ରାକ୍ଟିକାଲ ନ ଯାଇକି ପ୍ରାକ୍ଟିକାଲେ? ନକରିକି ଯଦି ଗୋଟିଏବେଳେ ସାଢେ ବାରଟା ବେଳେ ଯାଆନ୍ତେ ନୁଆହାଟ କଣ ହୁଅନ୍ତା?
ନୂଆହାଟା ସାଢେ ବାରଟାରେ କିଏ ଖୋଲିଥିବ କମ୍ପ୍ୟୁଟର।
କମ୍ପୁଟର ନୁହଁ ବିରିୟାନୀ କଥା ମୁଁ କହୁଛି ବିରିୟାନୀ ଖାଇବା କଥା କହୁଛ।
ଉଁ ସାଢେ ବାରଟାରେ ତୁ କହୁନୁ ଖରା ହଉଛି ସେବାଗିଆ। ଉଡୁ ଉଦିଆ ଖରା ଖରା ଆଜି ଯୋଉଏଇକା ହଉଥିଲା ତୁ?
କଣ କହୁଛି କହିଲ ମୁଁ କଣ କହୁଛି କହିଲ ଜଣେ ନହେଲେ ସି? ଶିବୁ ନାଇଁ କି ଭଲ ତୁ ତମ ଗାଡି ଫାଡି ଗୋଟା ନେଇକି ପଳେଇବ। ଏକାଥରେ ନେଇକି ପଳେଇ ଆସିବ ଗୋଗଣ୍ଡିଆ ପଡିଆକି ଭଲ ମନ୍ଦ କୋଉଠି ଗୋଟା ବସିବା କ କ ଖାଇବା ଆଉ। ନା କଣ କହୁଛ?
ଆ କେତେ ଗୋଟେ ଦାନ୍ତ କେଲା ଅଛନ୍ତି ଯୋଉ ସବୁ ସେ କଣ ଏଇ କି କଣ ଯଉ ଠରା ଠରି ହେଇ ସବୁ ବୁଲୁଛନ୍ତି। ଜାନୁ ଆ ଆଜିିକାଲି ଆଜିକାଲି ଶୁଣୁନୁ ଆଜିକାଲି ଯଉ ଗାଁରେ ଯଉ କଥାବାର୍ତ୍ତା ହଉଛନ୍ତି ସବୁ
ଆରେ କିଏ ଦେଖେ ଦଶଲ କିଏ କଣ ଭଲ ମନ୍ଦ କହିଲା ମୁଁ କା କଥାରେ କିଏ କଣ ଭଲ ମନ୍ଦ କହିଲା କା ମୁଁ କଥାରେ ଭାସିଯିବି। ମୁଁ କଣ କହୁଛି କଣ କହିଲୁ କି ଧନ ଫନ ହଉ କି ସାନୁ ଗଡୁ ଜିଏ ହୁଅନ୍ତୁ ଗୋଟା ଗାଡି ନେଇ
ତମେ ଶୁଣୁ ନା ଶୁଣ ହେ ତମେ ଶୁଣ କାଲି ଆମେ ଯିବା କମ୍ପ୍ୟୁଟର ଯଦି ସେ ମୁସଲିମଟା କରିଥିବ ହେଲା ସେଇଠି ଖାଇଦେଇ ପଳେଇଆସିଵା ଆଉ।
ରହିବା ରହିବା ହେଲା ରହିବା।
ରହିବା ମାନେ?
ମାନେ କମ୍ପୁଟରତ ଆମେ ପ୍ରାକ୍ଟିକାଲ ମୁଁ କହୁଚି ଦଶ ସାଢେନଅଟା ଦଶ
ଆମେ ଆସିବାନି ଏଗାରଟା ଏଳକୁ ଏଗାରଟା ବେଳୁ ଆଇଲାବେଳୁ ସେଇଠି ଦେଖିବା। ଯଦି ହେଇଯାଇଥିବ ତାହେଲେ ଖାଇଦେଇ ଆସିବା।
ସାଢ଼େ ବାରଟାରେ ବାହା କରୁଛନ୍ତି ସାଢେ ବାରଟାରୁ ଗୋଟିଏ ଲୋ ତାଙ୍କ ଟାଇମ ହଉଛି ସାଢେ ବାରଟା ସାଢେ ବାରଟାରୁ ଇଏ କରୁଛନ୍ତି ସାଢେ ଏାରଟା ତା କହିଲେ ସାଢୋରଟାରେ କହିବ ଏଇଟ ସେ ଭଗ ସାଢେବାରଟାରେ? ଆଉ ଗୋଟିଏ ସାଢେ ବାରଟା ଏଇ ଭଳିଆ ନ ସାଢେ ଗୋଟେ। ସେ ସାଢେ ବାରଟା ଉପରକୁ ସିଏ ଏଗାରଟା ବେଳକୁ ବାହାକରିକି କଣ କରିବେ।
ଆଉ କଣ କରିବା?
ମୁଁ କହୁଛିି ନହେଲେ କଣ କହିଲୁ କାହାକ ଗୋଟ ଗାଡି ନେଇ ପଳେଇବ ହେଲା। ଶିବୁଣାଇଁ ହଉ କି ସାନୁ ଗଡ ହୁଅନ୍ତୁ କି ତୁ ନହେଲେ ଗୁଟାକ ଗାଡି ଦେଖ ନେଇ ପଳେଇବ ସିବୁ ନେଇବୁ ନକା ଗାଡି ଘରିଥିବ ନେଇ ଆସିବ ଗୋବଣ୍ଡିଆ ପଡିଆ ହଉ ନହେଲେ କୋଉଠି କହିଲୁ ଏଟା ଭଲ ମନ୍ଦ କୋଉଠି ଗୋଟେ ଜାଗା ଦେଖି ସେଠିକି ସେଠି କାହା ପତର ନେଇଯିବା ସେଠି ଖାୋ
ହୁଁ।
କଣ କହୁଛ ମୁଁ ସେଇଆ ଭାବୁଛି କଣ କହୁଛ ତମେ କଣ କହୁଛ ମୋ ମତ ସିଇଆ ତମ ମତ କଣ କହୁଛ ତମ ମତଜଦି କିଛି ଅଲଗା ଥିବ। ମୁଁ କିନ୍ତୁ କହୁଛି ଏଇଟା କଲେ ସୁବିଧା ହବ।
ଯାହା କରୁଚ କରିଯା ଆଉ। ଏ ଫିଷ୍ଟ କଲେ ଭଲ ହୁଅନ୍ତା ଜେ ମାନେ ବେଶୀ ବେଶୀ ପାଆନ୍ତ ପଡିଆ ପ୍ରବଳ ରାସି ପାଆନ୍ତ ପ୍ରବଳ ଚିକେନ ପାଆନ୍ତ ନା?
କଣ?
ଫ୍ରିସ୍ଟି କଲେ ପୁରା ନିଜେ କଲେ ପୁରା ପବଳ ରାଇସି ପବଳ ଭାତ ଭାତ ପାଆନ୍ତ ଖାଆନ୍ତ ଚିକେନ ଫିକେନ୍ ନା।
ନିଜେ କଲେ ସବ
ସେଇଟା ବା ଶୁଣୁ ସେଇଟା ଆମର ପା ଟାଇମ୍ ନାହିଁ ଆମେ ଏପଟେ ଚାଲିଛି ବା ଏପଟେ ଇଏ ଚାଲିଛି ହେପଟେ କେମତି କରିବା
କହୁଛି ନା କଣ କରୁଚ? ପରେ କଲେ ହୁଅନ୍ତା ଏ ତ ରଥଟଣା ଫଥଟଣା ଆସିବ ମୁଁ ତ ରବିବାରେ ଖାଇବିନି। ସୋମ୍ବାରୀ ଆମେ ଖାଉନୁ ଆଉ ତମେମାନେ କହୁନୁ ତମେ ଖାଇବ ନହଲେ ତମେ କରିକି ଖାଇବା ଆଉ କହୁନୁ ଆଉ କଣ ଏଇଆ ଆଉ କଣ।
କରିହବନି ଯାହା କରିବା କିଣା କିିଣି ଭିତରେ କଥାବାର୍ତ୍ତା।
ମୁଁ ତ ସେଆ କହୁଛି କିଣିନେଇ ଆସିବା ମୁଁ କହୁଚି ନହେଲେ କା ମୁଁ କହୁଛି କିଣିନେଲେ ଭଲ ସୁବିଧା ହୁଅନ୍ତା ମାନେଇଆଇଲେ
ମୁଁ ତ କହୁଛି କିଣିକି ନେଇ ଆସିଲେ ବଢିଆ ହଅନ୍ତା।
କିଣି ନେଇ ଆସିବା ହଁ ଖାଇଲା ଶଇଲା କିଛି ନାଇଁ। ଏ କେଇଟା ହେଲାଣି? ଏ ଧନିଅ ତୋମେ ଦିଟା ବେଳେ ଆଣିବ କି ସନ୍ଧ୍ୟା ବେଳେ ଆଣିବ ତୋମେ ଯେତେବେଳେ କହିବ ସେତେବେଳେ ନିଆଇଲ। ବସି ଖାଇଦେଲ ଭଲ ମନ୍ଦ ଇଏ କଲ।
ହଁ ଭୋ ଏ ଗୋଟିଏ ଟାଇମ୍ କର ହେଇ ସନ୍ଧ୍ୟାବେଳେ ନେଇଆସିବ। ହେଲା, ଆମର ଏଇଠି କ୍ଲବ୍ ଘରକୁ ପଳେଇ ଆସିବ ଖାଇଦଉଛୁ, ପୁଣି ସଇଲା ସେଇଠି କଥା ହବ।
କ୍ଲବ୍ ଘର ହଁ ଦେଖିଆ ଆଉ କଣ ହଉଛି ଏ ସମସ୍ତେ କଣ କୁହନ୍ତୁ ଗାଡି ଗୋଟା କାର ଦ କାରେ ପୁଣି ଭଲ ମନ୍ଦ ଆଣିବାକୁ ଯିବାକୁ।
ହଁ ଗାଡି ଦେଖିଆ ସିପିନୁ ଭାଇ ର ଥବ ତି ଯିବୁ ନେଇ ଆସିବ ଆଉ।
ହଉ ନହେଲେ ଧନ ହେରିଆରେ କହିମି ନା ଗାଡି ନେଇ ପଳେଇବି। ନେ- ତାକୁ ତୁ ନେଇ ଆସିବି ହା ତାର ସେ ଶଏ ତିରିଶ ନଉ ନନେ ଆ କତୁ ଶଏ ଟଙ୍କା ଯାଉ, କହି କହି ଏକ୍ସଟ୍ରାା ରାଇସ୍ ଦିଅ। କିନ୍ତୁ ଶୁଣୁ ବାଇୟା କତୁ ଆଣିଲେ ପ୍ଲସ୍ ପଏଣ୍ଟ କଣ କହିଲୁ ବାଇୟା କତରୁ ଆଣିଲେ?
ହଁ।
ବାଇୟା କହିବ କି ଧାନ ତୋମେ ଆଣିଛ ନା ବାଇୟା ଏକ୍ସଟ୍ରା ରାଇସି ଯୋଉ ଜରିରଃ ପୁରେଇ ଦବ। ଆ କତରୁ ଆଣିଲେ କହିବ ହେ ଜରି ଯେତିକି ଜାଗା ମୁଁ ସେତିକି ପୁରେଇବି। ଏଇଆା ହଉଛି ପ୍ଲସ୍ ପଏଣ୍ଟ ବୁଝିପାଇଲୁ?
କା କତିରୁ କହିଲୁ?
ଯେ ସେ ମୁସଲିମ କତିରୁ।
ବେ ମୁସିଲିମି ଆଉ ଗୋଟେ ଯୋଉ ଏପଟକୁ କରିଛି।
ହଁ ତା କଥା ମୁଁ ଜାଣିନି, ତାର ଏତେ ବାଗ କି ନାହିଁ ମୁଁ ଜାଣିନି ଭଲ କରେକି ନାହିଁ।
ମୁଁ ତା ଠାରୁ ଥରେ ନେଇଥିଲି ନେଇଥିଲି ତ ଆଉ
ଭଲ କରିଥିଲା?
ନେଇଥିଲି ମୁଁ ଜାଣିନି ଭଲ କଥା, ମୁଁ ଆଉ ଜଣଙ୍କ ପାଇଁ ନେଇଥିଲି। ଏଇ ଆ ଲିଟି ପାଇଁ।
ଓହୋ, ମୁଁ କହୁଛି ହଁ ସିଏ କେତେ ନେଇଥିଲା କି?
ସିଏ କେତେ ମୁଁ ଜାଣିନି ସେ ଜିଜୁ ପଠେଇଲା ମୁଁ ତାକୁ ନେଇଗଲି
ଓହୋ, ମୁଁ କଣ କହୁଛି କହିଲୁ ତା ସେଠି ସେଠି କରିବା ଅପେକ୍ଷା ଏ
ବାଇୟା କତିର ହଁ ଦେଖିଆ। ସନ୍ଧ୍ୟା ବେଳକୁ ନି-ଯିବା ନେଇଆସିବା ହେଲା ବଢିଆ ହବ।
ଓହୋ!